ନା ଲାଇ ସେମିତି
ଆଁ।
ସ୍ପିକର କେନ୍ତି ଅନ୍ କରିବ?
ଏଇଥିରେ ସ୍ପିକର୍ ନାଇଁ ଭାଇ।
ଆରେ କାଲି କିନ୍ତି ସ୍ପିକର୍ ଆସିଥିଲା ଆଜି କାଇଁ ମୋ କାଲି ତ ଆସୁଥିଲା ବହୁତ୍ ସାଉଣ୍ଡ୍ ଥିଲା ଆଜି କାଇଁ ସୁବୁନି କିଛି।
ଉଁ- ମାନେ କାଲି ଆସିଥିଲା ତମର ଅପ୍ସନ୍ ସ୍ପିକର ଏଇଥିରେ?
ହଁ ମାନେ ପୁରା ସାଉଣ୍ଡ୍ ପୁରା ହେବି ସାଉଣ୍ଡ୍ ଆଉଥିଲା ମୁଁ ସାଉଣ୍ଡୁ କମେଇକି କଥା ହେଲି। ହେଲେ ଏଟା ତ ମାରିଦେଲେ ଏରା କଟିଯିବ ନାଲିଆଟା ମାରିଦେଲେ କଟିଯିବ।
ହଁ ଏଠେତ ସ୍ପିକର୍ ଅପ୍ସନ୍ ନାହିଁ। ଯାହା କଥା ହବ ଇୟର ଫୋନ୍ ଲଗେଇ ଯଦି କଥା ହବ- ହବ ଆଉ।
ହଁ ସେଟାବି ଠିକ୍ କଥା।
ହୁଁ କଣ୍ କହୁଚ?
କଣ୍ କରିବା ଏଇ ବସିଚି ଆଉ କଣ୍ କରିବା। ତମେ ବା ତିରିଶି କମ୍ପ୍ଲିଟ୍ ହେଇଯାଇଥିଲା କହୁଥିଲ ନା ନାଇଁ ହେଇନି?
ନା -ନା ମୋର ତ କାଲି କାମ ଆସିଚି ତିରିଶ୍ କଉଠି ହବ କମ୍ପ୍ଲିଟ୍।
ଓ ହ କହିଲ ଯେ ତିରିଶ୍ ମୋର କମ୍ପ୍ଲିଟ୍ ହେଇଯାଇଚି। ଓହୋ।
ତମର କହୁ ନଥିଲ ତମର ଚଉଦଟା ମୁଁ କହିଥିଲି ମୋର ଛଅଟା।
ଓ- ହଁ- ହଁ ଠିକ୍ କଥା ଆମେ କହିଲେ କାଲି ତମେ ଗୋଟେ କରିବ ମୁଁ ଗୋଟେ କରିବି ଏମିତି କରିବା ହେଲା ଆମେ କାଲି କ ଥା ହେଇଥିଲେ ଆଉ ହୁଁ।
କେତେ- କେତେ ଜଲ୍ଦି ଟାଇମ୍ ପଳଉଥିଲା ଲାଗୁଥିଲା ନା।
ହେଁ -ଆମେ ଯଦି ଚାହିଁବା ଦେଖ ଏଇନା ମୋର ଆଉ ଅଛି କେତୁଟା ମୋର ଆଉ ଚାରଟା ହେଲେ କୋଡ଼ିଏ ଟା ହେଇଯିବ। ଆମେ କାଲି କେତେଟା କଲ୍- କାଲି -କାଲି କେତେଟା ଆମେ କଥା ହେଇଥିଲେ?
ତମେ- ମୋର୍ ଗୋଟେ। ନା ମୁଁ କଥା ହେଇନି ତମ ସହିତ ତମେ ଖାଲି ଗୋଟେ କଥା ହେଇଥିଲ ତାପରେ ସେଇ ନର୍ମାଲ୍ କଲ୍ କରିଥିଲ ନା।
ଓ ହଁ ମୋ ପଟୁ ମୁଁ ଗୋଟେ କରିଥିଲି ତାପରେ ତମକୁ କହିଲି ରୁହ ଟିକେ ମୁଁ କରୁଚି ନା ନାଇଁ- ନାଇଁ ଗୋ ଗୋଟେ ଗୋଟେ କରିଥିଲେ ନା?
ନା ମୁଁ କରିନି ତମ ସହିତ କାଲି ମୁଁ ଆଉ ଜଣଙ୍କ ସହିତ କଲି।
ଆ ହେଇଥିବ ତାହେଲେ ଆଜି ଏଇଟା ତମର ଗୋଟେ ହେଲା ମୋର ଦିଟା ହେଇଚି ଆଉ।
ହୁଁ।
ମୁଁ ଦିଟା ମାନେ ଆଉ ତିନ୍ ଟା ଚାରିଟା କରିପାରିବି ଆଉ।
ହୁଁ।
ହେମିତି ତ ବହୁତ୍ ଜଣ ସହିତ ଅ ଛି ଆଉ ଜଣଙ୍କ ସହିତ ଗୋଟେ ଦିଦି ସହିତ ତାର ବି ଚାରିଟା ମୋର ଅଛି ତା ପ୍ରତି ମୁଁ ଯଉ ତିନି ଚାରି ଜଣ ସହିତ କ ଥା ହଉଚି ମୋର୍ ସେତିକିରେ ବି ହେଇଯିବ ବୋଧେ ମତେ ଲାଗୁଚି ଯଉ ଚାରି ପାଞ୍ଚ ଜଣ ସହିତ କଥା ହଉଚି ସମସ୍ତେ ତୋ ସହିତ କମ୍ପ୍ଲିଟ୍ କରିନି ନା।
ହୁଁ ହୁଁ ଆଉ ଖାଇସାରିଲଣି।
ହଁ ଚାହା ବିସ୍କୁଟ ଏଇରା ଖାଇଛି ଆଉ। କିଛି ଖାଇନି ରୋଷେଇ ବାସ ସରିଗଲେ ଭାତ ଖିଆ ହବ ଆଉ।
ଆଉ ମାନେ ଏମିତି କିଛି ମାନେ କିଛି ଖବର ଅଛି ଯୋଉଟା ମାନେ କିଛି କଥା ତମର ପୁରା ଖୁସି କଥାଟେ ତ ତମକୁ ବହୁତ ଭଲ ଲାଗୁଥିବ।
ମାନେ ମାନେ ଗୋଟେ ଭଲ ଖୁସି କଥା କଣ ମାନେ କୋଉ ଟାଇପର ଖୁସି କଥା କହିଲେ ହଁ ମୁଁ ଗୋଟେ ଏମିତି ଗୋଟେ ସାଙ୍ଗ ଥିଲା ମୋର ହେଲା।
ହୁଁ।
ମାନେ ଯେଉଁଟାକି ରାତି ପାଇଲେ ଆମର ଗପସପ ଆଉ ମତେ ସିଏ ବୁଝେଇବ ତାକୁ ମୁଁ ବୁଝେଇବି। ଆଉ ରୋଜଗାର ବିଷୟରେ ବୁଝାବୁଝି ହବୁ ବାଣିଜ୍ୟ ବିଷୟରେ ବୁଝାବୁଝି ହବୁ କେମତି କଣ ମାନେ ମନ୍ଦିର କେମିତି ଏ ମନ୍ଦିର ଗଲେ ସେମିତି ହେବ ଏଠିକି ଗଲେ ଭଲ ଏଠିକି ଗଲେ ଭଲ ଏମିତି ଏ ବିଷୟରେ ଜଣଙ୍କ ସହିତ ତ ଲିଙ୍କ ଥିଲା କଥା ହଉଥିଲି ଗୋଟେ ସାଙ୍ଗ ସହିତ।
ହୁଁ।
ଆଠ ମାସ କାଳ ଆମେ କଥା ହେଇଛୁ ଏମିତି ବି ସିଏ ମୋତେ ପାଞ୍ଚ ମିନିଟି କଥା ନହେଲେ ବଞ୍ଚିପାରିବନି। କି ମୁଁ ତା ସହିତ ପାଞ୍ଚ ମିନିଟ ଏଇଟା କିଛି ଅସୁବିଧା ଅଛି କି କହିଲେ?
ନା।
ମାନେ ମୁଁ ପାଞ୍ଚ ମିନିଟ୍ କଥା ନହେଲେ ସେ ବଞ୍ଚି ପାରିବନି ଆମେ ଏମିତିକା ସାଙ୍ଗ ଥିଲୁ। ମାନେ ଏମିତି ସାଙ୍ଗ ଥିଲୁ ଯେ ସେ ମୋ ବାପା ମାଙ୍କୁ ବାପା ମା ଡାକିବ ମୁଁ ତା ବାପା ମାଙ୍କୁ ବାପା ମା ବୋଲି ଡାକିବି। ଆମ ପରିବାରକୁ ସେ ସମସ୍ତଙ୍କୁ ଗୋଟେ ରେସ୍ ହଁ ମାନେ ଏମତି ଗୋଟେ ଭଲ ପାଇବା ଗୋଟେ ମୁଁ କହୁଛି ଗୋଟେ ଝିଅ ସହିତ ବି ଏମତି ମୋର ଭଲ ପାଇବା ହେଇନି ନଥିବ ମାନେ ମୋ ସାଙ୍ଗ ସହିତ ଏତେ ଭଲ ପାଇବା ମୋର ହେଇନଥିଲା। ମାନେ ଏମିତି ଭଲ ପାଇବା ମାନେ କହିଲେ ନସରେ ମାନେ ମୁଁ କହୁଛି ବା ମୁଁ ଗୋଟିଏ ଝିଅକୁ ବି ଏତିକି ଭଲ ପାଆନଥିବି। ତାକୁ ମାନେ ଦିଲ୍ ସେ ଯେମିତି କି ଗୋଟେ ଝିଅକୁ ଯେମିତି ଭଲପାଆନ୍ତି। ମୁଁ ତାକୁ ସେମିତି ଗୋଟେ ସାଙ୍ଗଟାକୁ ମୁଁ ସେମିତି ଭଲପାଉଥିଲି କିନ୍ତୁ ସେ ନାଷ୍ଟରେ ନା ନା ତାଙ୍କର ହଉଛି ସେପଟ ଲାଇନ ଭୁବନେଶ୍ୱର ଲାଇନ।
ସେ ଏବେ କୋଉଠି ଅ ଛି କଣ କରୁଛି କଣ ନାହିଁ ଜାଣିଛି ସେ ବାହାର ଓଡ଼ିଶା ବାହାରେ ଅଛି କିନ୍ତୁ କୋଉଠି ଅଛି କଣ କରୁଛି କଣ ଖାଇଲାଣି ପିଇଲାଣି କେମିତି କଣ କରୁଛି କାମ ଚେଷ୍ଟା କରୁଛି ନା ନାଇଁ ସେ ନା ମୋ ଉପରେ ରାଗି ଯାଇଛି ମତେ ସିଏ କଲ୍ କରୁନି କି ମୁଁ ତାକୁ କଲ୍ କରୁନି ଆଉ।
ହୁଁ ନହେଲେ ବହୁତ କଥା ହୋଉ। ଆଉ ସେମିତି ମାନେ ଲାଇଫରେ ଆହୁରି ବି ବହୁତ ସେମିତି ଇଏ ହେଇଛି। ଯୋଉଟା କି ବହୁତ ତ ଖୁସି ଲାଗିବ କି ଇଏ ଲାଗିବ ମାନେ ମାନେ ମୁଁ ବି କଉ ଯ କୌଣସି ଝିଅ ହଉ ବା ସେ ପୁଅ ହଉ ଯାହା ସହିତ କଥା ହେବି ସେ ମୋ ସହିତ ଫାଷ୍ଟ ଟାଇମ ଥରେ କଥା ହବ ମାନେ ନେଷ୍ଟ୍ ଟାଇମ ସେ ନିହାତି କଥା ହେବ। ସେ କହିବନି ଯେ ମୁଁ କଥା ହେବିନି ବୋଲି ଯେମିତି ହେଲେ ବି କଥା ହବ।
ହୁଁ।
ମୁଁ ଯେତେବେଳେ ଦଶ ଆଉ ମୁଁ ଯେତେବେଳେ ଦଶ ମ ଥିଲି ହେଲା ଗୋଟେ ମଜା କଥା ଶୁଣ।
ହୁଁ।
ଯେତେବେଳେ ଦଶମ ଥିଲୁ ଆମେ ଆମ ମାନେ ଟିଉସନ ସାର୍ ତାଙ୍କ ଘରେ ଆମେ ପୁଅ ପିଲା ମାନେ ଖାଲି ନାଇଟ୍ ରେ ମାନେ ରହୁଥିଲୁ ରାତିରେ।
ହୁଁ।
ସେ ମାନେ ପଢଉଥିଲେ ଆଉ ତାପରେ ଆମେ ତାଙ୍କ ଘରେ ଶୋଇ ପଢୁଥିଲୁ ଦିନେ କଣ ହେଲା କହନି? ତମର ନୂଆ ନୂଆ କାମ ହେଇଥିଲା ମାନେ ଲାଇଟଟା ଲାଗିନଥିଲା ସେଇ ଯୋଉ ଦେଖ ଲାଇଟ ଚାଲିଗଲେ ଜଳେ ଯୋଉ ଲାଇଟ ଇଲେକ୍ଟ୍ରିକ ବଲବ୍ ଗୁଡା ନା ନା ସେଇଟା ନୁହେଁ ଯୋଉ ଲାଇଟ୍ ଚାଲିଗଲେ ଜଳେ ଆପେ ଆପେ ଚାରି ଘଣ୍ଟା ଯାଏଁ, ହୁଁ ସେଇ ଲାଇ ଆ ଗୋଟେ ତାରଟା ଝୁଲୁଛି ହେଲା ମୋ ହାତ ପାଖରେ ହେଲା ମୁଁ କଳରେ ଶୋଇଛି ହାତ ପାଖରେ ଝୁଲୁଛି। ସେଇଥିରେ କଣ ଟିକେ ପାଣି ଲାଗିଲେ କି ଦେହ ଝାଳ ଲାଗିଲେ ସେ ଜଳିବ ଜଳିବନି ମୁଁ କଣ କଲି? ମୋ ମୁଣ୍ଡରେ କଣ ଆଇଲା ମୋ ମୁଣ୍ଡରେ କଣ ଆଇଲା ମୁଁ ସେଇ ଲାଇଟ ଟା କଣ କଲି ଲଗେଇଲି ଛାଡିଦେଲି ଲଗେଇଲି ଛାଡିଦେଲି ଖାଲିଆ ହେଲା କିଏ ମତେ ଦେଖୁଛି ସିଏ ମାନେ ଡରିଲା ସେମାନେ ସମସ୍ତେ ନୁହେଁ, ଗୋଟେ ପିଲା ହଉଛି ପୁରା ଛେରୁଆ ସେ ପୁରା ଡରିଲା ସେ କହୁଛି ସାରଙ୍କୁ ଡାକ ମତେ ଡର ଲାଗୁଛି ମୁଁ ଆଉ ନହେଲେ କାଲିଠୁ ଆସିବିନି, ମୋ ମା କୁ କହିଦେବି ମୁଁ ଆଉ ଆସିବିନି। ତୁ କଣ ଏତେ ଡରୁଛୁ ଏ ହଉ ଥିବ ସେ ଲାଇଟ ଟା ହ ଖରାପ ଅଛରେ ଖାଲି ଖାଲି ଗଲା। ଗୋଟେ ପିଲା ତାଙ୍କ ଭିତରୁ କହୁଛି, ମାନେ ମୋ ପାଖରେ ଆଉ ଜଣ ସୋଇଥିଲା ସେ ଜାଣିପକେଇଲା ମୁଁ କରିଚି ବୋଲି ହେଲା। ଆଉ ଗୋଟେ ପିଲା ସେ ତା ପାଖରେ ହୁଁ ମାନେ ସେ ସେ ନା ସେ ଜାଣିପକେଇଥିଲା ମୁଁ ସେ ଆହୁରି କହିଲା ଆହୁରି ଡରା, ଆଉ ଜଣେ ପିଲା କହିଲା ଦେଖିବୁ ଏବେ ଆପେ ଆପେ ସେ ଝରକା ମାନେ ସେତେଳେ ଯୋଉ ସାଳୁ ପାଖରେ ଯୋଉ ଯାଉଥିଲୁ ତାଙ୍କ ମା ବୋଧେ ମାସେ ଆଗେ ଏକ୍ସପାୟାର ହେଇଥିଲା। ହେଲା ସେଇଥିପାଇଁ ଆଉ ସେ ବେଶୀ ଡରୁଥିଲା ଆଉ ତାପରେ ତାଙ୍କୁ ଭିତରୁ ଗୋଟେ ପିଲା କହିଲା ଦେଖିବୁ ଏବେ ଝରକା ଟା ଆପେ ଆପେ ଖୋଲି ଯିବ ସେଇ ଝକା ଝରକା ଥିଲା। ସେ ମୋ ଯୋଉ ମୁଁ କହୁଛି ଯୋଉ ପିଲାଟା ଜାଣି ପକେଇଥିଲା ମୋ କଥା ସେ କଣ କଲା ସିଏ ଯାହା କହୁଛିି ସେୟା କରିଦଉଛି ଝରକା ଖୋଲି ଦଉଛି ହେଲା ଏଟା ଦେଖିଲୁ ଖୋଲି ହେଇଗଲା। ସେ ମାନେ ସେଇ ତାଙ୍କ ମାଆଙ୍କ ଫଟୋ ବି ସେଇ ଝରକା ପାଖରେ ସେ ପିଲାଟା ପୁରା କାନ୍ଦିଲା ସେଇଠି ହେଲା କାନ୍ଦିଲା ଆଉ କହୁଛୁ କଣ କାନ୍ଦୁଛୁ? ଏତେ ଡରୁଛୁ କଣ ପାଇଁ ସେ ଯାହା କହୁ ସେ ଅଛି ଆଉ ଗୋଟେ ପିଲା କଣ କରୁଥିଲା ଟସ୍ ନେଇଯାଇଥିଲା ହେଲା ଟସ୍ ନେଇକି ଧରି ଜଗିଛି କିଏ ଝରକା ଖୋଲୁଛି ସେ ଦେଖିବ?
ଏ ତମ ଭିତରୁ ଯାଇଁ ଜଣେ ଝରକା ଖୋଲିକି ଆଉଛି ବୋଲି ନା କଣ?
ହଁ ମାନେ ଆମେ ଶୋଇକି ସେଏ ଖାଲି ଉଠିକି ଜଲଦି ଜଲଦି ଝରକାଟା ଠେଲି ଦେଇକି ବସି ପଡିଛି ପୁଣି ହେଲା। ମାନେ ସାଙ୍ଗେ ସାଙ୍ଗେ ଶୋଇପଡିଛି, ଅନ୍ଧାରରେ ଆଉ ଦେଖି ହଉନି।
କିଏ ଯାଉଛି କଣ କରଛି ଆଉ, ହଁ, ହଁ।
ସେ ଝରକା ଖୋଲିଲା ଆଉ ଗୋଟେ ପିଲା ଗୋଟେ ଟସ୍ ନେଇକି ଏ କହିଲା ସେ ପିଲାଟା କହିଲା? ପୁଣି ଦେଖିବୁ ପୁଣି ଝରକା ଖୋଲିଲା ଆଉ ଇଏ ଶୁଣିଛି ଇଏ କରିବ ଆଉ ଗୋଟେ ପିଲା କଣ କଲା ସେ ପୁରା ଟସ୍ ଧରି ଜଗି ରହିଛି।
ହୁଁ।
ପଛେ ଇଏ ଯାହା ହବ ମୁଁ ଏବେ ଦେଖିବି ଆପେ ଆପେ ଖୋଲୁଛି ନା କିଏ ଖୋଲୁଛି ସେ ପୁରା ଯେତେବେଳେ ଝରକା ଟା ଖୋଲିଲା ସେ ପୁରା ଅନେଇଥିଲା ତା ଉପରେ ପୁରା ଡେଇଁ ପଡିଲା ସିଏ ସେ ଭାବିଲା ଧର ଲାଗିଛି ଆଉ ଭୂତଟା ଆଉ ସିଏ ପୁରା କାନ୍ଦିଲା ଯାଇକି ଆଉ ଆମେ କହିଲୁ କା କହ ନା କାହାକୁ କହ ନା ସେ ହଉଛି ମୁଁ ଘରେ କହିଦେବି ଏତେ ଛେରୁଆ ପିଲା ଦଶମ ପଢୁଛିବେ। ଏତେ ଛେରିବୁନା ମୁଁ ଘରେ ଯାଇକି କହିଦେବି? ସେ କହୁଛି ମୁଁ ଘରେ ଯାଇ କହିଦେବି ସାରଙ୍କୁ କହିଦେବି। ମୁଁ ବୋଲି ମନେ ମନେ ସେ ସେଇଠି ମାନିଗଲା ହଉ କହିବିନି ସକାଳେ ସେ ତା ମା ସାରଙ୍କୁ କହିଦେଲେ। ସାର୍ ମୋ ପୁଅ ଡରୁଛି ଆସିବନି ସାର୍ ଙ୍କ ଆଖିରେ ମୁଁ ହଉଛି ସବୁଠାରୁ ଭଲ ପିଲା।
ହୁଁ।
ମୁଁ ମାନେ ସାର୍ ଜାଣିଛନ୍ତି ମୁଁ ଏତେ ମାନେ ଏମିତି କିଛି କାମ କରିବିନି ସାର କହିଲେ। ମାନେ ସେମାନେ ଆଉ ଯୋଉ ଯିଏ ଜାଣିଥିଲା ସେମାନଙ୍କ ଦୁଇ ଜଣ ମାନେ ଅଛ ସେମିତି ଆଉ ସାର କହିଲେ ତମେ କେହି ଆସିବନି ଖାଲି ମୋ କଥା କହିଲେ ଆଉ ଯୋଉ ପିଲାଟା ଡରି ଥିଲା। ସିଏ ଆଉ ଯୋଉ ଟଚ୍ ଥିଲା ସିଏ ତିନି ଜଣ ଖାଲି ଆସିବାକୁ କହୁଥିଲା ତମେ ତିନି ଜଣ ଆସିବ। ଆଉ କେହି ଆସିବନି ସବୁ ତମେ ସବୁ ଏତେ ବାତରା ହଉଛ ଆଉ ଆସିବନି। ସେମାନେ ତ ଆଉ ଛାଡିବ ସେମାନେ ବ କହିଲେ ସାର୍ ଇଏ ସୁରୁ କରିୁଥିଲା। ସାର କହିଲା ଓହୋ ତମେ। ତମ ଆଉ ଏଇ ଟ୍ୟୁସନରେ ମୋ କାହା ଉପରେ ଭରସା ରହିଲାନି। ମାନେ ସେଇଦିନ ଗୋଟେ ହେଇଥିଲା ମଜା ଆଉ ସେ ପିଲାକୁ ଦୁଇ ଦିନ ଜର ହେଇଯାଇଥିଲା। ଏଥେ ଛେରୁଆ ଯେ।
ଗୋଟେ ଦେଲ ବୋଧେ ଇଏ କରିବା ଆଉ।
ହୁଁ।
ହେଲୋ।
ହ୍ୟାଲୋ।
ଭଲ ବାଗ କରିଦେଲ ଛୁଆଙ୍କ ମାନଙ୍କୁ। ମାନେ ନିଜେ ଦଶମ ସିଏ ବି ଦଶମ ତାକୁ ଦେଲେ ହଇରାଣ କରି ଆଉ।
ହଁ ଆରେ କଣ ହଇରାଣ ଆମେ ସମସ୍ତେ ମଜା କରୁଥିଲୁ ଲାଷ୍ଟ ବ୍ୟାଚ ଟିକେ ମଜା କରିବୁନି। ଆଉ ସେ ଏତେ ଡରିଲା।
ହଁ ହଁ ମଜା ମସ୍ତି ଯଉଦିନ
ହୁଁ ହୁଁ ମାନେ ଆମେ ଦଶମ ରେ ବହୁତ ଆମେ ସ୍କୁଲ ଆସିବୁ ମାନେ ଆମ ଏଇଟା ମାନେ ଗରମ ଦିନରେ ସ୍କୁଲ ହେଇନ ସକାଳେ। ଦଶଟା ଯାଏ ଆମ ସ୍କୁଲରୁୁ ଆସିବୁ ସ୍କୁଲୁ ଆସି ଟ୍ୟୁସନ୍ ଦଶ ଖରାବେଳେ ଟାଇମରେ ଦଶଟା ବେଳେ ସ୍କୁଲ ହୁଏନି ସକାଳ ଦଶଟାରେ। ସକାଳ ଦଶଟା ମାନେ ଦଶଟା ଯାକ କ୍ଲାସ ହବ ସକାଳ ଛଅଟାରେ ଯିବ ଦଶଟା ଯାକ କ୍ଲାସ ହବ। ହ୍ୟାଲୋ। ସେ ମାନେ ସ୍କୁଲୁରୁ ଆସିବୁ ମାନେ ଟ୍ୟୁସନ ଯିବୁ।
ହୁଁ।
ଟ୍ୟୁସନ ମାନେ ସାର୍ ଦୁଇ ଘଣ୍ଟା ବାରଟା ବାଜିବ ଆମ ଏଠି ଅଛି ମାନେ ଗୋଟେ ମାନେ ପୋଲୋଟା ରଲୱେ ପୋଲୋଟା ଅଛି। ତାଥରେ ଅଛି ଗଣ୍ଡା ଟାଇପ୍ ଟା ପାଣି ବହୁ ଥିବ ଆଉ ପ୍ଲାଷ୍ଟର ଫାଷ୍ଟର ହେଇଛି ତା ତଳେ ପାଣି ଭଲ ସଫା ପାଣି। ସେଇଠି ଯାଇକି ଖାଲି ଗାଧେଇବୁ ମାନେ ସେଇ ଟାଇମରେ ବହୁତ ମଜା କରିଛୁ ସ୍କୁଲୁ ଆସିବୁ ସବୁଦିନ ଗଣ୍ଡା। ଥଣ୍ଡା ଆଉ ଫ୍ୟାକ୍ଟ୍ରି ପାଣି କେବେ କେବେ କଳା ପାଣି ପୁରା ସେଇଥିରେ
ହୁଁ।
ମାନେ ଏତେ ସେତେବେଳେ ଓ ପାଣି ତ ପାଣି ହୁଏ କଣ ଫ୍ୟାକ୍ଟ୍ରି ପାଣି ଇଏ ପାଣି। ତାପରେ ଯୋଉ ଦେହରେ ବାହାରିଲା କାଛୁ ଯାଦୁ ଯୋଉ ବାହାରିଲା ପୁରା ବର୍ଷେ ହଇରାଣ।
ଖାଲି କୁଣ୍ଡେଇ କାଣ୍ଡେଇ ହେଇଥିବ ଆଉ। ଏବେ ତ ସୁଦ୍ଧା ମୁଁ କୁଣ୍ଡେଇ ହଉଛି ତମେ ବିଶ୍ଵାସ କରିବନି ଏବେ ସୁଧ ଧା ବି ମୋ ଦେହ ହାତ ମାନେ ମେଡ଼ିସିନ ଖାଇଲେ ବି ମୁଁ ବାସି ଥିବି ବସି ଏମିତି ବେଳେବେଳେ କୁ କାଣ୍ଡି ହବଜେ ମଣିଷ
ହଁ। ନା ସେ ଜାଦୁ ହେଲେ ବହୁତ ଖରାପ ସେ ବସି ପାରିବନି ମାନେ ଗୋଟେ ଜାଗାରେ ଘାଆ ଟାଇପ ହୋଇଥିବ ବସିବ ସେ ଘାଆଟା ଲାଗିବ। ବହୁତ ଖରାପ ଲାଗେ। ନା କାହା ସହିତ ମିଶି ପାରିବନି ତମ ଦେହରୁ ସେ ଡେଇବ ପଛେ
ଏଥର ଟାଇମ୍ ହେଇଗଲାଣି ସେ ମୁଁ କଲ୍ କଲେ କହିବି, ଗୋଟେ କଥା ଗୋଟେ ଜିନିଷ ହେଉଛି କଣ ମୋର ଗୋଟେ ସା ସାଙ୍ଗଟେ ସେମିତି ହେଇଥିଲା ବୁଝିଲ କିି?
ହୁଁ।
ମୁଁ କିନ୍ତୁ ଜାଣିନଥିଲି?
ହୁଁ। ମୁଁ ବି ମୋ ସାଙ୍ଗ ସାଙ୍ଗ ପାଖରୁ ଆସିଲା ମୋ ଦେହରେ
ହୁଁ କହିବି କହିବି କହିବି ଆଉ କଣ? ଆଉର ପ୍ଲାନିଂ କଣ ଅଛି କୁଆଡ଼େ ବୁଲାବୁଲିି ଆଜି?
ହୁଁ ଦେଖିବା ଯଦି ଫାଙ୍କା ହେଲି ଯିବି ବୁଲିବାକୁ।
ଓହୋ। ଆଉ ଆସ ତମର ଟାଇମ ହେଇଗଲା। ହୁଁ। ତମଲା ଆପ୍‌କୁ ଆସ?